ହେଲୋ।
ହଁ। କଁକର୍ଛ ନା ମ ଟିକେ ବୁଲ୍ଥୁଲି।
କରନି ବର୍ଷା ଆସିଛି ତ ଏଠି କଣ ମୁଁ ଏଠି ଶୋଇ ଚିଉ ଉଠେଇଛି ହବ ଆଉ ତୁମ ଆଡ଼େ ଉଠେଇନି କି?
ହଁ ହଁ ସେମ୍ ସେମ୍।
ୱାଓ।
କର୍ ପବନର କିଛି ଦଉନି ବାସ୍ ନର୍ମାଲ୍ ଅଛି। ହଁ ସେଇ ସରା ଆମ ଏପଟେ ରାତିକି ହିଁ ହବ।
ଆଚ୍ଛା ଫୋନେ ଚାର୍ଜ ପାଜ୍ ଅଛି ନା?
ହେ ଅଛି ଆ ଇଁ ଘର ପାଖରେ ସମସ୍ତଙ୍କର ଇନ୍ଭେଟର୍ ସିଏ ଯାହାକୁ ଦେଲେ ଫୋନ ବସେଇଲା କି ଆମ ଘରେ ମୁଁ ବସେଇଦେଲି ଆଉ।
ଓହୋ ଆଉ କଣ ଖାଇଥିଲ? ଆଚ୍ଛା ହଉ ଠିକ୍ ଅଛି କଣ ଖାଇଥିଲ?
ଗାଧୁଆଳ କଥା ମନେ ରହୁନି ଆଉ ଫୋନ ନମ୍ବର। । ଆଉ । ଆଉ ନାଇଁ ନାଇଁ। ସେମିତି ଆଉ ସେମିତି। ଆଉ କଣ ନା। ସେମିତି ନୁହେଁ। ଆ ପାଠରେ ମାନେ କଣ କହିଲ ଗୋଟେ। ନର୍ମାଲ ଗୋଟା ଧ୍ୟାନ ଦେବି ହଁ। ଓକେ ଆ ନ ଧ୍ୟାନ ଦେଇକି ବି ସେମିତି ଖାଲି। ମନରେ ଯଦି ଭାବିବି ପରୀକ୍ଷା ଦବାର ଅଛି ବାସ। ପରୀକ୍ଷା ଥିବ ଦଶ ଦିନ ପଢ଼ିବି। ଗଲେ ପରୀକ୍ଷା ଦେବାକୁ। ସେମିତି ନାଇଁ।
ଏବେ କୋଉଠି ଅଛ ତମେ।
ଏବେ ଏଠି ବୁଲୁଚି। ଟିୱଲ ପାଖରେ ବସିଥିଲି। ବୁଲୁଚି ଆଉ।
ଆଉ ଦେହ ପା ଭଲ ନା।
ହଁ ହଁ ଭଲ। ତମର ଆ ଯୋଉ ଇଏ ହେଲା। ଦେହ ଭଲ ରହିଲା ସେ ଯୋଉ। ଇଞ୍ଜକ୍ସନ କଣ୍ଟେନ୍ୟୁ ଯୋଉ ନୋଉଥିଲ।
ଆରେ ଆଜି ଅଛି। ଆଜି ଅଛି ପୁଣି ଦୁଇଟା।
ଓହୋ ଓହୋ ଭଗବାନ ତମେ କେମିତି ନଉଚ। ନେଉଛ ସେଇଟା ବଡ଼ କଥା। ମାନେ ମୁଁ ଏବେ ହେଲା ଆଗରୁ ମେଡିସିନ। ଖାସ୍ କ୍ଷୀର ଫିର ଖାଉ ନଥିଲି ମେଡିସିନ୍ ଗୋଟେ ପ୍ରକାର ଖୁସିରେ ଖାଇଦଉଥିଲି ହେଲା। ଏବେ ମେଡିସିନ୍ ନାଁ ଶୁଣିଲା ବେଳକୁ ମୋତେ ଭାରି ବାନ୍ତି ବାନ୍ତି ମାଡୁଚି। ମେଡ଼ିସିନ ହିଁ ମାନେ ଜର ହେଲା ବି କେମତି ମେଡ଼ିସିନ ଏବେ ଖାଇବି ମୁଁ ସେ କଥା ଭାବୁଛି। ମେଡିସିନ ଯଉଟା ଖାଇବ ପୁରା ଛି କରିଦେଇଚି। ମେଡିସିନ୍ ଟୋଟାଲ୍ ଖାଉନି। ମୁଣ୍ଡ ମୁଣ୍ଡ ବୁଲେଇଲେ। ମାନେ ମୁଣ୍ଡ ଫୁଣ୍ଡ ବିନ୍ଧିଲେବି ଟୋଟାଲ୍ ମେଡିସିନ୍। କିଛି ମୁଁ ଆଣୁନି ମୁଁ ବାମ୍ ଲଗେଇ ଦେଇକି ଦି ତିନି ଥର ଲଗେଇକି। ଠିକ୍ ବାମ୍ ଲଗେଇ ଦେଇକି ଶୋଇପଡୁଚୁ ଶାନ୍ତିରେ ଶୋଉଚି ମୁଣ୍ଡ ଫୁଣ୍ଡ ବିନ୍ଧୁନି। କିନ୍ତୁ ହବ ନିହାତିତ ଭାରି।
ହ୍ନୁ।
ସିଜିନ୍ ଚେଞ୍ଜେ।
ଆଉ। ମାର୍କେଟ ଆଡେ ଗଲଣି କି ନାଇଁ।
କଣ ହେଇଚି।
ମାର୍କେଟ୍ ଆଡ଼େ ଗଲଣି କି ନାହିଁ ତୁମେ।
ହଁ ଆଉ ଗୋଟେ ଦୋକାନ ନେଇଆଇଲା ଖାଇଦେଲୁ ଆଉ କୁଆଡେ କଣ ଯିବୁ।
ହୁଁ ହୁ ହୁଁ।
କୁଆଡେ ଯିବାର ନାହିଁ। ଏଇଠି ଜଳଖିଆ କରି ଦେବା ଫାଷ୍ଟ ଫୁଡ। ମାମା ସକାଳେ ମ୍ୟାଗି କରିୁଥିଲା ଖାଇଥିଲି ମୁଁ।
ଓହୋ ଆଜି ତାହେଲେ ଏମିତି। ଆଜି ଆଜି ଆଜି ଭେଜ ଉପରେ ହଉଛି ନା କଣ।
ନା ହଁ। ସେମିତି। ନାଇଁ ସେମିତି କିଛି ମନ ହେଲେ। ନାଇଁ ସେମିତି କିଛି ନାଁ ମନ ନେ ଲାଗେ କଣ ରାତିକି ଖିଆହବ ଆଉ କିଛି ଖିଆ ହେଇନି।
ତମର।
ନାଇଁ ମା ଏକାଟିଆ ସାଧା ରହିଚୁ ହେଲା ବର୍ଷାତ ଯାହା ହଉଚି ମୁ ମନା କରୁଚି କରନା ହ ଏତେ ଗୋଟେ ସବୁବେଳେ ରାନ୍ଧିଲା ବେଳକୁ ତା ଗୁଡା ନାଇ ମେନ କଥା ମୋ ଭଉଣୀ ନା କହଥିଲା କଲେଜ ପଲେଇବାକୁ ହେଲା। ଇଏ ତ ଖାଇବା ଗୋଟେ ଟିକେ ଚିଡେ ମାନେ ମୁଁ ହଁ ଟିକେ ବୁଝିଯିବି ଗୋଟେ ପ୍ରକାର ଆଗରୁ ବୁଝୁନ ଥିଲି ଗୋଟେ ପ୍ରକାର ବୁଝିଯିବି କିନ୍ତୁ ସିଏ ଏଇନା ଏରହୁନି ରାତି ଟାଇମ୍ ଯାଏ ହେଲେ ପରୀ କ୍ଷା ଯାଇପାରୁଛି ଆମେ ତ ଏଇନା କ ମାନେ ଯାହା ମାନେ ଆମେ ସାଧା ମାନଙ୍କ ମାମା କରିଥିଲଥିଲେ ନା ଆମେ ତିନ ଜଣ ମିଶିକ ଖାଇ ଆଉ ରାତିକି ସିଏ ଆସିବ। ଆଉ ତା ପାଇଁ ନିହାତି ସେ ନହେଲେ ସେ ଖାଉନି କିଛି, ତା ପାଇଁ କଣ କରିବ?
ନା ଶୁଣ ମୁଁ କଣ କହୁଛି
ହୁଁ।
ମୁଁ କହୁଛି କି ଫାଷ୍ଟଫୁଡ଼ ହେଲା ଆଭୋଏଡ଼୍ କର ବୁଝିପାରୁଚ।
ସେଇଟା ତ ଠିକ କଥା ନାଇଁ ମୁଁ ଖୁଡିକି ଘର ପାବା ଫୁଡିକି ସେଟା ମନା କରୁଥିଲି ବୁଝିଲନି। କାଇଁ ସେଗଡ଼ା ସବୁ ବେକାର ଜିନିଷ ବେଶୀ ଖାଅନା ଯେତିକି ଲିମିଟି ଖାଅ।
ଆଗକୁ ସମସ୍ୟା ସୃଷ୍ଟି କରିବା ଜାଣିଛ କି ନାହିଁ?
ହଁ ସେ କହୁଛନ୍ତି ସମସ୍ତେ। ନାଇଁ ମୁଁ ଖାଉନି ବି ଏତେ ଆଡ। ଖାଉନି କଣ ମୁଁ ଏଇ ଆଗରୁ ଚାଉମିନ ଫାମିନ ଗୋଟେ ବଡ଼ ବଡ ପ୍ୟାକେଟ ଖାଲି ଆଣି କରୁଥବ ତ ଆଉ ଦୋଟି ପକେଟ ଆସିବି ହେଲେ ଏମିତି ବହୁତ ଖାଉଥିଲେ ହେଲା ହୁଁ ଏବେ ଆଉ ବେଶୀ ଖାଉନି, ଖାଉନି କଣ ମୁଁ ମନା କରୁଛି ଆଣନି।
ହୁଁ। ଭଲ କରିଛ। ତ ସେଗୁଡ଼ା ଖାଇଲେ ବହୁତ ମାନେ ଆଗକୁ ବହୁତ ସମସ୍ୟା ସୃଷ୍ଟି କରିବ।
ଏ ଗୁପଚୁପ୍ ବାଲା ଦୋକାନରେ ଯୋଉ କରୁଛନ୍ତି ହେଲା ସିଏ ଆମେ ଯେତେବେଳେ ଏଠି ମାନେ ଏପଟ ଲାଇନି ସେ ଦୋକାନ କରୁଥିଲେ ସିଏ ସବୁବେଳେ ଆମେ ଏଥିରେ ଗୁପୁଚୁପୁ ଛାଣୁ ହେଲା ଦିଦି ମାନେ କରନ୍ତି। ସେ ଗୁପୁଚୁପୁ ବାଲା ଆସି ଦେଖେ ମାନେ ଠିକ ହେଇଛି କି ନାଇଁ ମାନେ ଗୁପୁଚୁପ୍ କରିବା ଏଟା ମୁଁ ସେଇଆ କହିଥିଲି ମୁଁ କହିଲି ମୁଁ ଏଇଆ କହୁଥିଲି, ମୁଁ କହିଲି ମୁଁ କାଲି ମୁଁ କହିଲି ପହର ଦିନ ଆଡକୁ କଲେ ତମେ ଆସିକି ଦେଖିବ। ଭଲ ହେଇଚି କି ନାଇଁ ତମେ କହିବ କେମିତି ହବ? ସେ ଗୁପୁଚୁପୁ ବାଲା ସେ କରୁଛନ୍ତି ନା ସେ କରୁଛନ୍ତି ନା ଦୋକାନ କରୁଛନ୍ତି ନା ହେଲା ଏଇଠି ତ ପାଖରେ ଯେ ଆସନ୍ତି କ ଦୋକାନ ନାଥ କଣ କୁହେ
ତମେ ଟ୍ରେନିଂ ନେବ ଆଉ ତାଙ୍କଠାରୁ ଆଉ
ନାଉ ଶିଖି ଗୋଟେ ଦେଖାର୍ମାିକ ଗୋଟେ ନିଜେ ଯଉଟା ଜିନିଷ ଟା ଶିଖିଲେ ତେଣିକି ଗୋଟେ ମନ ହେଲା ନିଜେ କରିକି ଖାଇବାକୁ, ହେଲେ ସେଟା ଟେଷ୍ଟ ବି ହବା ଦରକାର ନା ନାଇଁ। ଆ ନର୍ମାଲ ସେମତି କିଏ କରିଦବ ଗୋଟେ ଜିନିଷ ଜାଣିକି କରିବାଟା ଠିକ କଥା। କୋଉଠି ଭୁଲ ରହୁଚି ସେ କହିବେ।
ହଁ ଆରେ ଗୋଟେ ରୋଷେଇ ଶିଖିବା ବହି ନେଇଆସୁନା ଦେଖିକି ତମର ଶିଖିଯିବ।
ଏ ପବନା ମଉସା ପ ଡେ ଯୋଉ ମଉସା ନୁହେଁ ସାନ ମଉସା ସିଏ ମୃ ସେ ବନ୍ଦ କରନ୍ତୁ ଏକେରେ ଫାଷ୍ଟ କଥା। ଆରେ କେତେ କେତେ ବଡ ମାନେ କଲ୍ ଆଟେଣ୍ଡ କରୁଛନ୍ତି ଭୁବନେଶ୍ବର କଟକ ମାନେ ସେ ଯେତେବେଳେ ଯାଉଛନ୍ତି ନା ବୋଉ ତୁ ଆ ମୁଁ ସେଦିନ ରୋଷେଇ କରୁଥିଲି ମୁଁ କହିଲି ମୁଁ ଯଦି ତୋମ ପାଖରେ ଯି- ମୁଁ ରହିଯିବି ଅଳ୍ପ ଦିନ କିଛି ଟା ତେବେ ଶି-ଶିଖିଯିବି। ରୋଷେଇ କରିବାରେ, ହଁ ସିଏ ଭଲ ରୋଷେଇ କ
ମୁଁ କହିବା କଥା ହଉଛି ସେ ଲୋକଟା ଆକ୍ଚୁଲି ଭଲ ଯେ କିନ୍ତୁ ସିଏ ଟିକେ ଢକଲମ୍ ପକେଇ ଦଉଛନ୍ତି। ମାନେ ଆଲକଲ ଗୁଡ଼ା ପିଉଛନ୍ତି ନା, ସେଇଟା ଟିକେ ମୋତେ ଇଏ ଲାଗୁଛି।
ସେଗୁରା କଣ ଭଲ ଜିନ, ନାଇଁ ନାଇଁ ସିି ଲୋ ବା ପ ଯୋଉ ପ୍ରବଚନ ମାରିବେ। ତୋମେ ପୁରା ଦେଖିକି ପୁରା ଫିଦା ହେଇଯିବ, ଯୋଉ ଯୋଉ ଲେବୁଲ୍ ର ପ୍ରବଚନ। ତାକୁ ଯଦି ମୁଁ ଗମେଣ୍ଟ ପ୍ରାଇଭେଟ୍ ସ୍କୁଲ୍ କଥା କହିବି ସେ ମୋତେ ଏତେ ଲେକ୍ଚର୍ ଝାଡିବେ ଏତେ ଲେକ୍ଚର୍ ଝାଡିବେ। ଥରେ ଝାଡ଼ିଥିଲେ ଯେ ମୁଁ ମ-ମନେ ମନେ ଭାବୁଥିଲି। ମୁଁ କାଇଁ କହୁଥିଲି। ଆଜି କାଲିକା ଭଲ ପାଇଁ କହିବାଟା ହିଁ ଭୁଲ। ହେଲା ମନରେ ଭାବିଲି। ମୋ ମନ ତ ଫାଟିଗଲା।
ବର୍ଷା ହେଲାଣି ତୁମ ଆଡ଼େ?
ନା, ନା। ଏଇନା ହବନି ବା।
ତୋମ ଆଡ଼େ ପକୋଉଚି ଏବେ?
ଓହୋ। ଦେଖିଲଣି
ଜଷ୍ଟ ଏଇ ଷ୍ଟାର୍ଟ ହେଲା।
ଏଇଆ ହଉଛି କଥା ଆଉ।
ହୁଁ, ନାଇଁ ମଉସା ମାନେ ତାଙ୍କୁ ଥରେ କହିଲି, ତାଙ୍କୁ ଥରେ କହିଲି କି ଏଇଠୁ ପୁଅ ହେଇଥିଲା ଓମ୍ ହେଇଥିଲା ହେଲା। ସିଏ ଆଉ ଛୋଟ ପିଲା ହେଇଥିଲା ମୁଁ କହିଲି ଆଉ ତୁ ତାକୁ ଏଇ ପ୍ରାଇଭେଟ୍ ସ୍କୁଲ୍ ରେ ଟିକେ ପଢା। ଆଉ ପଢୁ ପା- ପଞ୍ଚମ ପର୍ଯ୍ୟନ୍ତ। ତ୍ୟ ତାପରେ ଗମେଣ୍ଟ ସ୍କୁଲ୍ କୁ ନେଇ ଆସିବ ହେଲା।
ହୁଁ।
ମୋତେ ଯୋଉ ଗମେଣ୍ଟ ପ୍ରାଇଭେଟ୍ ଭିତରେ ଯୋଉ କହିଲେ। ମୁଁ ଶୁଣିଲି ମୁଁ କହିଲି ଏ ପାଠୁଆକୁ ଯୋଉ କଥା ନାଇଁ ମୂର୍ଖ ଆଁ,। ଇଏ ସିଏ ମାନେ ତାଙ୍କୁ ବୁଝେଇ ହିଁ ପାରିବନି। ଗୋଟାଏ ବୋଲି ପୁଅ। ଆ ତୋମେ ଯଦି ତାକୁ ଫାଇଭ୍ କ୍ଲାସ୍ ପର୍ଯ୍ୟନ୍ତ ତା ନଲେଜ୍ ଟା ତ ଭଲ ଆସିବ ନା ନାଇଁ। ହେଲା, ପ୍ରାଇଭେ ଗମେଣ୍ଟ ସ୍କୁଲ୍ ରେ ବେଶୀ ଧ୍ୟାନ ଦଉନାହାନ୍ତି, ପ୍ରାଇଭେଟ୍ ସ୍କୁଲ୍ ରେ ହାଲି ଇ ଉଁ, ପାଞ୍ଚ ବ-ଯୋଉ ଫାଇପ୍ କ୍ଲାସ୍ ପର୍ଯ୍ୟନ୍ତ ପଢାଅ। ଦେନ୍ ତାପରେ ତୋମେ ତୋମ ଛୁଆକୁ ନେଇ ଆସିବ ଗମେଣ୍ଟ ସ୍କୁଲ୍। ହୁଁ, ଆଉ ସେଇଆ ସେ ତାଙ୍କର ଏଇଗୁରାକ କହିଲା ମୁଁ ଶୁଣି ଶୁଣି ମୋ ମୁଣ୍ଡ କଣ ହେ- ବିନ୍ଧିଲା, ଥରେ ଆମ ଘରୁକୁ ଆଇଥିଲେ ତ। ବସିଥିଲେ ଗପୁଥିଲେ ମୁଁ ଏଇ କଥା କହିଛି ଥରେ।
ଓହୋ।
ଆଉ କଣ?
ତୋ ମାମୁଁ ଏବେ ଅଛନ୍ତି ନା ପଳେଇଲେଣି?
ତାପରେ କାର୍ ନବାକୁ ଆସିଥିଲେ। କାର୍ ନେଇକି ତାଙ୍କର
ହୁଁ।
ଛୁ, କେତେବେଳେ ଗଲେ କଣ, ମୁଁ ଆଉ ଜାଣିନି ସେ ବିଷୟରେ। କଲେ, କି କଣ କଲେ? କାମ ହେଲା କି ନାଇଁ, ସେ, ବାପା ହିଁ ତାଙ୍କ କଥା କହିଥିଲେ। ସେ ଯୋଉ ଓକିଲ ଦେଖିକି କଣ, ତାଙ୍କ କଥା କହିଥିଲେ, କଇଥିଲେ ନେଇଯିବ। ଏଇ ଲୋକଟା ପାଖକୁ ଯାଅ, ସେ କରେଇଦେବେ।
ହୁଁ।
ହାଲୋ।
ହଁ ହଁ, କହୁନୁ?
ହୁଁ, କହୁନୁ ଆଉ କଣ? କଣ ଖାଇ
ଆଉ କଣ? ସକାଳେ ନା ଗାଧୁଆ ବେଳେ, ନା ଏବେ?
ଏ ଗାଧୁଆ ଏଳେ ତି
ଗାଧୁଆ ଏଳେ ପଖାଳ, ପଖାଳ
ପଖାଳ କଣ ପାଗ ଯୋଉ ଚେଞ୍ଜ କରୁଚି, ପଖାଳ ଖାଉଚ, ଥଣ୍ଡା ନ ଧରୁଥିଲେ ଧରିବ।
ଆରେ ନା ଶୁଣ, ମେଡ଼ିସିନ ଗୁରା ଖାଉଚି ଏକରେ, ଦୁଇରେ ସ ସକାଳ, ସକାଳୁଆ ଯୋଉ ଖାଉଚି, ଟିଫିନ୍ କରୁଚି, ତ ସେଗୁରା
ଖାଇବା ର ଟାଇମି ହିଁ ଭୁଲୁ। ସକାଳେ ତମେ ଗୋଟେ ଉଠିଲ, ଯେହେତୁ ବେଳା ବେଳି ଟିକେ ଉଠିଚ ତମେ ତମର କଣ ଟିକେ ଗୋଟେ ଜଳଖିଆ ଖାଇଦେଲ, ତା ପରେ ଦଶ ଟା ବେଳେ ଆଉ ପଖାଳ କିଛି ନ ହେଲେ ବି ମୁଠାଏ, ଯେତିକି ଭୋକ କରୁଚି, ସେତିକି ପଖାଳ ଖାଇଦେଲ ଅଭ୍ୟାସ କରିଦିଅ, ପଖାଳ ଖାଇଦେଲ, ତାପରେ, ତାପରେ ଦି ଦିଟା ବେଳ କୁ ଯଦି ପଖାଳ ଖାଇଚ, ଦି ଗୋଟାଏ ରେ ନ ଖାଇଲେ, ଦିଟା ରେ ଖାଇବ ଖାଇବା।
ହୁଁ ହୁଁ।
ଟାଇମ୍ ଟା, ହୁଁ, ହୁଁ, କହୁନୁ?
ପରେ ମୁଁ, ଗୋଟିଏ ବକ୍ତ ଖାଏ। ଗାଧୁଆ ବେଳେ। ଗାଧୁଆଳି ଗୋଟେ ବକ୍ତ ଖାଏ କେବଳ ପଖାଳ, ଆଉ ନ ହେଲେ ନାହିଁ ସକାଳୁ ତ ଜଳଖିଆ କରିଦିଏ। ସନ୍ଧ୍ୟା ବେଳେ ତ ଜଳଖିଆ କରେ। ଆଉ ରାତି ରେ ଭାତ ଖାଇକି ଶୁଏ ଆଉ। ବାସ୍ ଏତିକି, ଆଉ କିଛି ନାହିଁ।
ହଁ ମୁଁ, ନାଇଁ ମୁଁ, ଆଗରୁ କହୁଥିଲା ଏ ସକାଳ ହବ ମାନେ, ଏଇଟା କଣ ଦେଇଛି ଖାଇବାକୁ। ତା ପରେ ଦଶଟା ହବ ମାନେ, ମୋ ମାମା ପଖାଳ ଖାଇବ, ମୁଁ ପଖାଳ ଖାଇବି। ତା ପରେ, ତା ପରେ ଗାଧୁଆବେଳେ ସେମିତି ଖାଇବି। ଚାରି ଟା ବେଳେ ଭୋକ କଲେ, ମାମା ଖାଇବ, ଗୋଳେଇକି କଣ ଖୁଆଇଦବ, ଖାଇଦେବି। ମାନେ ଖାଇବାର ସେମ୍। ହେଲା ହେଲା। ମୁଁ ତାକୁ କହେ, ମୁଁ ମାନେ ମୁଁ ଯଦି ନଖାଏ, ସେ ମତେ ମାରେ, ଜାଣିଚ ନା? ମାରେ, ମୁଁ ତାକୁ ଏବେ ବୁଝେଇଲି, ମୁଁ କହିଲି ଦେଖି ଯଦି ଗୋଟେ ଛୁଆ ଟା ମନା କରୁଚି ଖାଇବନି, ମାନେ ତାର ଇଛା ନାହିଁ। ତାକୁ ଦବୁନୁ ଜବରଦସ୍ତ ଦଉ ଜବରଦସ୍ତ, ମୁଁ ଖାଏ ନା, ତ ମତେ ମାରେ, ମୁଁ ଏ କଥା ବୁଧେଇଲି, ମୁ କହିଲି ଏବେ ଯଦି ମତେ ଭୋକ ଲାଗୁନି କି ମୁଁ ଖାଇବା ପାଇଁ ମନା କରିଚି, ଦ୍ୱତୀୟ ଥର ମତେ ଡାକିବୁନି, ଡାକିବୁ ମୁଁ ମତେ ବାର ବାର ଡାକିବୁନି, ତାକୁ ମନା କରୁଚି ଏବେ, କହୁଚି ଖାଇବାକୁ ଦେଇ ଦେଇ ତୁ ମୋଟା କରିଦେ ମୁଁ ତାକୁ କହିଲି ମୁ ଖାଇବା ଦେଇ ଦେଇ ତୁହି ମତେ ମୋଟା କରି ଦଉଚୁ ହେଲା ଆଉ ମୁଁ ଆଉ କଣ ଚେନ ଚେନଯେ୍ ହେବି ପଥମରୁ ଦେଇଦେଲୁ। ମୁଁ ସେଇ କଥା ତାକୁ ବୁଝାଏ, ଏ
ହୁଁ।
ମନା କରିବେ। ଯେତେ ଟାଇମ୍ ପାଠ ପଡୁଛି ନା ଅଳ୍ପ ଟାଇମ।
ହୁଁ।
ବେଶୀ ଟାଇମ, ଆଉ ସକାଳଟା ଅଭ୍ୟାସ ଆଉ କରୁନି।
ହୁଁ।
ବ୍ୟସ୍ତ,
ଏତେ କିୟଣ ଆଉ ଏବେ ତୁମୋ ଭଉଣୀ ମାନେ କେଉଠି ସେ ଅଛନ୍ତି, ହଷ୍ଟେଲରେ ନା ଆ-? ଘରେ ଯିବା ଆସିବା କରୁଛନ୍ତି, ନା କଣ କେମିତି?
ସେ ଘରେ ଅଛି ସିନା, ଯାଇନି-ଯାଇନି କଣ-? ଏଇଥରକ ଯୋଉ ସ୍କଲାରସିପ ଟା ଆସିବାର ଥିଲା ସିଏ ନା ପାଗଳ ମୋ ସାଙ୍ଗ ମାନଙ୍କ ହେଲା କରୁଛି, ଯୋଉଠି ସେଠି ଇଁ ସେ ତାଙ୍କର ଯେତିକି ମାନେ ପଠେଇଲେ ମନେଙ୍କର ଗୋଟେ ପିଲାଟା ପାଠ ପଢୁଥିଲା ତାର କିଛିଟା ମାନଙ୍କର ଜଣେ ସିଏ ତାଙ୍କର। ସ୍କୋଲାର୍ଷିପ ତ ତିରିଶ ହଜାର କି ଏଁ ତାର କେତିକି ଦେବେ ହେଲା କହିଦଉଛନ୍ତି। ଠିକ୍ କି ଦେଲା ବେଳେ କମ ଦଉଛନ୍ତି, ହେଲା ଏଟେ ଟିକେ ବେନିଫିଟ ମିଳିବ କି କଣ